ନମସ୍କାର।
ନମସ୍କାର କଣ କହୁଥିଲେ?
ମୁଁ ବସିଚି ଏବେ ଆଉ।
ହଉ ଆପଣଙ୍କ ଆପଣ ମୁଁ ବି ଏମିତି ବସିଚି କାମ ସାରିକି ଆଉ। ଆପଣଙ୍କ ଘର କୋଉଠି?
ଯାଜପୁର କହୁଥିଲି।
ଯାଜପୁରରୁୁ?
ଆଜ୍ଞା।
ହଁ।
ଆପଣ?
ମୁଁ ଢେଙ୍କାନାଳ ରୁ
ଅ ହୋ। ଆଉ ଆଜି କଣ ଖାଏବୁ? ରୋଷେଇ କଣ କରିଥିଲେ ଆଜି ଆପଣ ମାନେ କଣ ମ୍ୟାରିଡ୍ ନା ଆ
ହଁ ମୁଁ ମ୍ୟାରେଡ ମ୍ୟାରେଡ଼।
ହ।
ଆପଣ ମେଡ
ହଁ।
ଓହୋ ଆପଣ ଉ ଯାଜପୁର ର ମାନେ କୋଉଠି ପୁରା ପ୍ରପର ଯାଜପୁର? ସ ଟାଉନ୍? ହ ହୋ। ଆଉ ଆପଣଙ୍କ ଆଡେ ବର୍ଷା ହେଇଚି?
ବର୍ଷା ତ ନାହିଁ ଟିକେ ଜଷ୍ଟ ମାନେ ପାଗ ଟା ଟିକେ ନରମ କରିଚି ଆଉ।
ଆମ ଆଡେ ଯେତେ ଜୋରେ ବର୍ଷା। ମାନେ ଆମଆଡେ ଏତେ ଜୋରରେ ବର୍ଷା ଯେ ଘରୁ ବାହାରି ହଉନି। ଏବେ ଟିକେ ଜଷ୍ଟ କମିଚି।
ଆଜି ଲଘୁଚାପ ହବ ବୋଲି କହୁଥିଲେ ତ ବହୁତ ହବ ବୋଲି ଦି ଚାରିିନ
କାଲଠୁ ହେଲାଣି ବର୍ଷା କାଲଠୁ ହେଲାଣି କାଲଠୁ ହେଇକି ଛାଡିିନି। ପାଗଟ ଟା ଟିକେ ସେମତି କାଳିଆ କରିକି ରଖିଛି ତଥାପି ଅନ୍ଧାରୁଆ କରିକି।
ନାଇଁ କାଲି କାଲି ତ ବହୁତ ଗରମ ହଉଥିଲା ଆମଁ ଏଠି ଆଜି ଟିକେ ଗରମ ରମ ନାଇ ମାନେ ବର୍ଷା ଏତେ ହଉନି ଖାଲି ଝିପ ଝିପ ଝିପ ଝିପ ଏମତି ହେଇଥିଲା ଟିକେ। ଛାଡି ଯାଉଛି ଏମିତି ଟିକେଟ ବି ହେଇଯାଉଛି ହିଁ। ଆଜି ଆଉ କଣ କରିଥିଲେ ଖାଇବାକୁ?
ଆଜି ଆମର ହେଇଥିଲା ଭାତ ଡାଲମା ଆଉ ଶାଗ ଭାଜିଥିଲି ଆଉ କଲରା ଭାଜିଥିଲି ଆଉ ଭେଣ୍ଡି ଭାଜିଥିଲି। ହୁଁ। କରିକି ସକାଳୁ ରୋଷେଇ ସାର ଦଉଛି ନେଇକି ଯାଉଛନ୍ତି ଡଉଟି ଛୁଆ ନେଇକି ଯାଉଛନ୍ତି ସ୍କୁଲ। ଯାହା ଯେମିତି କରିଦଉଛି ଦିନମାନାନ ତାପରେ ଛୁଆ ଆସିଲାଠୁ ଏମିତି ତାମକୁ ପୁଣିି ଜଳଖିଆ କରିକି ଖାଇବାକୁ ଦେଇକି ସବୁ କାମ ସାରିକି ଏଇଠି ବସିଛି ଆଉ।
ଓ ଏବେ ଗରମ ବି ହଉଛି ଏଗାରଟା ବାରଟା ସୁଦ୍ଧା ରୋଷେଇ ସାରଦେବେ ବଢିଆ।
ହଁ ନ ମୋର ନଅଟା ଦଶଟା ସୁଦ୍ଧା ସରିଯାଉଛି କଣ କି ଡିଉଟି ନେଇକି ଯାଉଛନ୍ତି। ସକାଳୁ କରଦଉଚି ଖାଲି ଯାହା ଭାତଟା କରେନି ଗାଧେଇକି ଆସିଲେ ଭାତ କରେ ଆଉ। ସେ ପଖାଳ ନେଇକି ଯାଉଚନ୍ତି।
ଆ ଆଉ ଆପଣଙ୍କର ପିଲା ଛୁଆ କଣ?
ଟେ ପୁଅଟେ
ପାଠ ପଦୁର୍ନ୍ତି ସବୁ।
ହଁ ଝିଅର ଏଇଟା ଚତୁର୍ଥ ପୁଅ ଟା ଜଷ୍ଟ ଏବେ ନାଁ ଲେଖେଇଛି ଆଉ।
ପାଞ୍ଚ ବର୍ଷର ପୁଅ ଆଉ।
ହଁ ହଁ।
ଆପଣଙ୍କର?
ମୋର ଗୋଟେ ଝିଅଟେଏବେ ତିନି ବର୍ଷର। ଯା ଏବୀ ତାର ପ୍ଲେ ସ୍କୁଲ ଆଡ଼ମିସନ୍ କରଚି।
ହଁ ହଁ ଛୁଆ ଟା।
ଆଉ ଆମେ ସ ମୋ ହଜବେଣ୍ଡ ଶାଶୁ ଶଶୁର ଅଛନ୍ତି ଆଉ।
ହଁ, ପୁଣି ଯୋଉ ଯାଜପୁର ଟାଉନ ରେ ପୁରା ନା ନା କଣ ଗାଁ?
ଯାଜପୁର ଟାଉନ ଆମର ମାନେ ପାଖାପାଖି ଟାଉନ ର ଆଉ। ସେଇଠି ସବୁ ମାନେ ଟାଉନରେ ବି ଘା ଗାଁ ଅଛି।
ହଁ।
ହଁ, ମାନେ ଆମ ଟାଉନ ଟା ଜଷ୍ଟ ମାନେ ହାଫ୍ କିଲୋମିଟର ୱାନ୍ କିଲୋମିଟର ଏମିତି ହବ।
ପମ୍ପ ପାଖରେ ଆଉ ମାର୍କେଟ କରିବାକୁ ସୁବିଧା ହଉଥିବ ଆପଣଙ୍କୁ ଆଉ।
ଆମର ସେ ମାନେ ଆମ ଘରଠୁ ବିରଜାମନ୍ଦିର ଚାରିକିଲୋମିଟର।
ପୁରା ପାଖରେ ତ, ଯା ଯାଆନ୍ତି ଯାଉଥିବେ ତ ସବୁବେଳେ ବି ଯ ମନ୍ଦିର
ହଁ ମାଙ୍କ ମନ୍ଦିର ଯା ଯାଉ।
ଆଉ ସେଇଠି ଯୋଉ ଯାଜପୁର ଟାଉନରେ ଜଣେ ଅଛନ୍ତି ଏ ସାତ ଭଉଣୀଙ୍କ ମନ୍ଦି
ହଁ ଯମ ମାଙ୍କ ସ ସାତଭଉଣୀ ଅଛନ୍ତି ହ, ଆଉ ଏବେ ନୂଆ ଏବେ ଗୋଟେ ନୂଆ ଶିବ ହେଇଛନ୍ତି ଦେଖିବେ ବହୁତ ବଡ ଶିବଙ୍କର ପ୍ରତିମା ହେଇଚି ଏବେ।
ହଁ ମୁଁ ମାନେ ମୋବାଇଲରେ ଦେଖିଛି କିନ୍ତୁ ଯାଇନି ଯାଜପୁର ବିର ଜା ଯାଇଛି ସେଇ ସତ ଭଉଣୀଙ୍କ ମନ୍ଦିର କୁ ଯାଇଚି ଆଉ ସେ ଯୋଉ ଶିବ ଏବେ ହେଇଛନ୍ତି ମୁଁ ଯାଇନି
ହୁଁ ସେଟା ଦଶାସନି ଘାଟ। ସେଟା ହଉଛି ଦଶାଶନି ସେଟା ଘାଟ ଇଏ କୁହନ୍ତି। ସେଠି ସବୁ ମାନେ ଯୋଉ ପିତୃପୁରୁଷଙ୍କ ପିଣ୍ଡ ଦାନ କରାଯାଏ ସେଇଠି
ହଁ। ମୁଁ ବଢିଆ ବଡ ଆକାରରେ ହେଇଛି କମ୍ପ୍ଲିଟ ବି ହେଇନଥିଲା ଏଇ ଭିଡିଓରେ ରେ ଦେଖିଲି
ଆହୁରି ବି ଅଛି ମାନେ ଉପର ଉ ହଁ ନା ଆହୁରି ବି ହଛି ଆହୁରି ବି ତଳୁ ତଳୁ କାମ ଚାଲିଛି ବହୁତ ବଡ ଆକାରରେ ଶିବ ମାନେ ତ ମାନେ ଧ୍ୟାନ ମଗ୍ନ ଅଛନ୍ତି ମାନେ ଶିବ ଯେମିତି ବସିିକି ଧ୍ୟାନ ଏଥିରେ ଥାଆନ୍ତି ନା ସେଇଟା ଆଛା।
ସେଇଟା କମ୍ପ୍ଲିଟ ହେଇଗଲେ ବି ଫେମସ ହେଇଯିବ କାହିଁକି ନା ଏତେ ବଡଟେ ହଉଛି ନା
ହଁ ହଁ। ସେ ବହୁତ ବଢିଆ ମାନେ ବଢିଆ ହେଇଛି ମୂର୍ତ୍ତି ଟା ଯାଜପୁର ଆଗରୁ ଯା ଥିଲା ଏବେ ଆଗରୁ ଆହୁରି ବହୁତ ଡେଭଳ୍ପ ମାନେ ବହୁତ ହେଇଗଲାଣି ଏବେ ବହୁତ ବଡ଼ ପାର୍କ ଆଗରୁ ଗୋଟେ ଆମର କୁୁସୁମା ବୋଲି ଗୋଟେ ଇଏ ଥିଲା ସେ ହଁ ଆଗରୁ ମାନେ ଛୋଟ ଇଏ ଆକାରେ ଥିଲା ସେଇଟା ଆକଚୁଆଲି ଗୋଟେ ମାନେ ପୋଖରୀ ଟାଇପ ର ଥିଲା ବହୁତ ଇଏ ଥିଲା ଯେହେତୁ ମେଡିକାଲ ପାଖ ଥିଲା ସେଟା ଆମ ଯାଜପୁର ମେଡିକାଲ ପଛପଟୁ ହଉଥିଲା ସେଠି ଏମିତି ଡଷ୍ଟପିନ ଫଷ୍ଟପିନ ଆକାରରେ ପ କାନ୍ତି ସେଟାକୁ ସଫା କରିକି ହବ ଛଅ ସାତ ସାତ ବର୍ଷ ହେଇଯିବ।
ହଁ ଆମେ ଜାଣିଚୁ ଯେ ଆମେ ଏପଟେ ଗଲେ ଆମେ କହୁଚେ ଚାଲଯିବା କୁସୁମ ପୋକ ଖରୀ ଦେଖି ତାକୁ କୁସୁମ ପୋଖରୀ ହିଁ କହନ୍ତି।
ହୁଁ ନାଇଁ ପୋଖରୀ ଏବେ ହେଇଗଲାଣି ଆଉ ନାଇଁ ସେଟା ପୋଖରୀ ନାହିଁ ଏବେ ପାର୍କ ହେଇଗଲାଣି ହ ବହୁତ ବଢିଆ ତାକୁ ତା ଦେହରେ ବୋଟି ଙ୍ଗ ସିଷ୍ଟମ କରିଦେଇଛନ୍ତି ଆଉ ବହୁତ ଫୁଲ ଗ ଗଛ ଇଏ ଆଗରୁ ଆହୁରି ଛୁଆଙ୍କ ପାଇଁ ବଢିଆ ଥିଲା କି ଖେଳିବା ପାଇଁ ସେଟା ଟିକେ ବନ୍ଦ କରିଦେଇଛନ୍ତି କିନ୍ତୁ ଆହୁରି ବଢିଆ ମାନେ ଭଲ କରଚନ୍ତି ମାନେ ସୁଟିଂ ସବୁ
ଇଭିନିଂ ଟାଇମରେ ଗଲେ ଯୋଉ ୱାଟର ସ୍ପ୍ରେ ଏରା ସବୁ ବଢିଆ କରିଛନ୍ତି।
ଆଜ୍ଞା ହଁ ସ୍ପେ ସେଇଟାକୁ ଦେଖିବା ପାଇଁ ସୋ ଟାକୁ ଆଉ ହେଲା ସେ ତ ପ୍ରି ୱେଡ଼ ଡିଙ୍ଗ ସୁଟ କରୁଛନ୍ତି ବାହାଘର ଯୋଉ ଏନଗେଜମେଣ୍ଟ ର ଏସବୁ ସୁଟିଂ କରୁଛନ୍ତି ବି ସେ ଆଉ ସବୁ ଫାଷ୍ଟ ଫୁଡ ଜିନିଷ ବି ସେଠି ଆପଣ ବହୁତ ଭେରାଇଟି ଖାଇ ମାନେ ସେ କୁସୁମା କତିରୁ ଆପଣ ଯେତେ ବୁଲିବେ ସେ ଭିତରେ ମାନେ ଭିତରେ ତ ଭିତରେ ବାହାରେ ବହୁତ ପ୍ରକାରର ମାନେ ଇଏ ଦୋକାନ ସବୁ
ଆମେ ଯାଇଥିଲୁ ଯେ ଦିନରେ ମାନେ ଖରା ବେଳେ ଖାଲି ବୁଲିକି ପଳେଇ ଆସିଥିଲୁ ମାନେ ସେମିତି କିଛି ଏତେ ଦୋକାନ ଫୋ କାନ ଫିଟି ନଥିଲା କିନ୍ତୁ ରାତି ଟାଇମ ଟା ଯୋଉ ଭିଡିଓ ଅଁ ଦେଖିଛି ପୁରା ଗ ହଳି ହୁଏ ଭଲ ବି ଲାଗେ ରାତି ରା ଆମେ ଯୋଉ ମୋ ଭାଉଜ ସାଙ୍ଗେ ଯାଇଥିଲେ କହିଲେ ତୁ ଦିନରେ ପଳେଇ ଆଇଲୁ ରାତିରେ ଆସିଲୁନି ଦେଖିଥାନ୍ତୁ କେ କେତ ବଢିଆ ଦେଖାଯାଉଛି
ଗ ସେଠି ହୁଏ ସେ ପାଣି ଭିତରେ ହ
ଢେଙ୍କାନାଳ ର ଯାସୁ କେତେ ବାଟ ଯାଇକି ବୁଲାବୁଲି କଲା ବେଳକୁ ରାତି କିଏ କିି ରହୁଛି। ସେଇଥିପାଇଁ ଦିନରେ ଯାଇକି ଦେଖିକି ପଳେଇ ଆସିଥିଲୁ। ବଢିଆ ବି ହେଇଛି ଜାଗା ଟା
ହଁ ଆହୁରି ଶୀତ ଦିନ ଟାଇମରେ ଫୁଲ ଲାଗିଥିବ ନା। ସେଇଟା ଆହୁରି ବଢିଆ ଲାଗିବ। ବହୁତ ପ୍ରକାରର ଫୁଲ ବି ହେଇଥିବ ଆଉ ଦେଖିବା ପାଇଁ ବଢିଆ ଲାଗୁଥିବ।
ସେଇ କୁସୁମା ପୋଖରୀ ଟା ଆପଣଙ୍କ ଘର ଠୁ କେତେ ବାଟ?
ଏଇଠୁ ସେଇଠୁ ତ ବିରଜା ମନ୍ଦିର ସେଇଠୁ ହବ ଆମର ଗୋଟେ ଦି ପ୍ରକାର ବାଟ ଅଛି ଆମେ ଏପଟେ ଦେଇକି ଯାଇପାରିବୁ ଆଉ ମାନେ ଗୋଟେ ଅଛି ସେପଟ ଗରିଆପୁର ଦେଇକି ସେପଟେ ଅଛି ଯାଇ ହବ। ଆଉ ଗୋଟେ ଏପଟେ ଅଛି ମ ମହାବୀରଚକ ସେପଟ ବି ଗୋଟେ ଅଛି।
ସେଇ ମହାବୀର ଛକଠୁ କୁସୁମା ପ ପାଖରିକି ବୋଧେ ଯାନ୍ତି ନା କଣ, ଥରେ ତ ଯାଇଥିଲି।
ଆମର ଦିଟା ସେପଟ ଲାଇନ ଅଛି ତ କେତେ ପ୍ରକାର ଏବେ ନୂଆ ରାସ୍ତା ବି ପୁଣି ହେଇଗଲାଣି ଆଉ ଗୋଟେ ଆମ ଘରଠୁ ଗୋଟେ ପାଖାପାଖି ବାଟ ମାନେ ବିରଜାଙ୍ଗ ମନ୍ଦିର ପାଖକୁ ଆଉ ଗୋ ଗୋଟେ ପୁରା ଏମିତି ଗୋଟେ ବିଲ ବିଲ ଦେଇକି ଏମିତି ଗୋଟେ ପାଖାପାଖି ବାଟ ହେଇଯାଇଛି ଆମର ସେଠି।
ଆପଣଙ୍କର ପୁରା ବିରଜା ମନ୍ଦିର ଦର୍ଶନ କରିବାକୁ ପୁରା ସୁବିଧା। ହେ ହେ ଆଉ।
କହନ୍ତି କିି ପାଖରେ ହଁ ଢେଙ୍କାନାଳ ତ
ନାଇଁ ଦତ୍ତାାତ୍ରେୟ ଅଛି ସପ୍ତଶଯ୍ୟା ଅଛି କିନ୍ତୁ ଆମର ଟିକେ ବହୁତ ବହୁତ ବାଟ ହେଇଯାଉଚି। ଯାଜପୁର ଯେତିକି ବାଟ ହେଇଯାଉଚି ଢେଙ୍କାନାଳ ବି ସେତିକି ବାଟ ହେଇଯାଉଚି। ଆମେ ପୁରା ଢେଙ୍କାନାଳର ଭୁବନ ପାଖରେ ଅଛୁ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆମର ଟିକେ ବହୁତ ବାଟ ହେଇଯାଉଛି ଆଉ ତଥାପି ଯାଉଛୁ ଦି ତିନିଥର କପିଳାସ ଗଲେଣି। ବିରଜା ଟୋଟାଲ ଜମା ଥରେ ଯାଇଥିଲି। ସେ ମ୍ୟାରେଜ ହେଇନଥିଲା ଯାଇଥିଲି। ସବୁଆଡେ ଶିବଲିଙ୍ଗ ମାନେ ବିରଜାର ଯୁଆଡେ ଦେଖିବ ଶିବଲିଙ୍ଗ ଦେଖୁନ ଣ ହେଇଥିବେ କହନ୍ତି ସେଟାକୁ ପାତାଳ ଫୁଟି ବୋଲି।
ଆଜ୍ଞା।
ଏୟିଟା କଣ ସତ?
ପୋଡା ଘରେ ବିରଜାଙ୍କ।
ବିରଜାରେ ଯୋଉଠି ବି ଦେଖିବେ ମାନେ ଛୋଟ ଛୋଟ ଶିବଲିଙ୍ଗ ଆ ଅ
ହୁଁ ସେଠି ଶହେ ଆଠଟା ଅଛନ୍ତି ସେଇ ଭିତ ଭିତରେ ଦେଖିବେ ମାନେ ଗୋଟିଏ ଘର ଭିତରେ
ହଁ ସେଟା ତ ଦେଖିଛି ତାପରେ ମନ୍ଦିର ଚାରିପଟେ ଛୋଟ ଛୋଟ ଛୋଟଛୋଟ ମନ୍ଦି
ନା ନା ସେଇଟା ବାହାରୁ, ଭିତରୁ ଭିତରୁ ହଁ ଏଇଟା ହଉଛି ଇଏ। ପାତାଳ ଫୁଟୁ ଯୋଉ ମାନେ ପାତାଳ ଭିତରୁ ଆବିର୍ଭାବ ହୁଏ।
ଏଇଟା ସତରେ ମନ୍ଦିରରେ ଆବିର୍ଭାବ ହେଇଥାନ୍ତି।
ହଁ ହଁ ଅଛନ୍ତି ସେଠି ଗଣେଶ ଅଛନ୍ତି, ସବୁ ବିଭିନ୍ନ ଦେବାଦେବୀ ଅଛନ୍ତି, ଆହୁରି କେତେ ମନ୍ଦିର ଥିଲା ମାନେ ତାକୁ ଭାଙ୍ଗିକି ଆହୁରି ବଡ ମାନେ ଇଏ ସବୁ କରିଦେଇ ଭିତରେ ଦେଖିବେ ମାଙ୍କର କେତେ ରୂପ ସବୁ କଣ ହୁଏ ବର୍ଷରେ କୋଉ ରୂପ କରନ୍ତି ସେଇଠି ବି ଗୋଟେ ଅଛି କାଚର ସୋରୁମ ଟାଇପ ମାନେ ଇଏ ହେଇକି
ମ୍ୟୁଜିୟମ ଯେମିତି ଏବେ ଜଗନ୍ନାଥ ପୁରୀରେ ହେଇଥିଲା। ସେମିତି କରିଦେଇଛନ୍ତି ହଁ।
ଏମିତି ଗୋଟେ କରିଛନ୍ତି ଆଉ ସେଦିନ ଭାଙ୍ଗି-ଇ-ଇ-ଇ ହ ଭାଙ୍ଗି ଦେଇଛନ୍ତି ସେଠି
ଆମେ ଆମେ ଯେତେବେଳେ ଦେଖିଥିଲୁ ଏତେ ବି ହେଇନ ଲାଗିଛି।
ନା ସେ ଭାଙ୍ଗି ଆହୁରି ଭାଙ୍ଗି ଦେଇଛନ୍ତି ବଉଳ କୋଳି ଗଛ ମେଞ୍ଚେ ଥିଲା। ତାକୁ ସବୁ ଇ ଇଏ କରିଦେଇଛନ୍ତି ଭାଙ୍ଗି ଫିଙ୍ଗି କି କରିଛନ୍ତି।
ଆପଣ ତ ଟାଉନ ପାଖରେ ରହୁଛନ୍ତି ଚାଷ ବାସ କରୁଛନ୍ତି ନା ନାହାନ୍ତି ଆପଣଙ୍କ ଶଶୁର କି ସ୍ୱାମୀ, ଧାନ କି ହଉନି ନା, ମାର୍କେଟ
ହଁ ହଁ ନାଇଁ ପ ଆଛା ଏ ଶ୍ୱଶୁର ବିଜେନସ ଲୋ ତାଙ୍କର ସବୁ ଟେଣ୍ଡର ସୁଧାର ସ୍ୱାମୀ ଅଛନ୍ତି ଇଲେକ୍ଟ୍ରି ରେ।
ହଁ ହଁ। ନ ସେପଟ ଏରିଆରେ ଯୋଉ ବାଦାମ ଆଉ ମୁଗ, ବିରି ଏରା ସବୁ ଭଲ ହୁଏ।
ଭଳିଆ ଆଉ ଏତେ ଚାଷ ଆଉ। ହିଁ ମାନେ ଏବେ କଣ କହିଲେ କଣ୍ଟ୍ରୋଲ ଯୋଉ ଚାଉଳ ମିଳିଯାଉଛି ଇଏ ହେଇଯାଉଛି ଲୋକମାନେ ସୁବିଧା ପାଇଯେବାରୁ ମାନେ ଆଉ ଚାଷ କରୁ ନାହାନ୍ତି ହଁ। ଆଗରୁ ମୁ ମାନେ ଘରେ ସବୁ ମୁଗ ଅ ମାନେ ଇଏ ଆଣନ୍ତି ଆମେ ବି ସବୁ ମୁଗ ଛୁଇଁ ଫୁଇଁ ସବୁ ତୋଳି ପକେଇଲୁ। ଡ଼ାକିଲେ ବି ଏମତି ସବୁ ଯାଉ ହେଲା ସେଠି ହେଲା ସେଠି ବି ମାନେ ମାନେ ସେଇଭଳିଆ ବି ଆଉ ଗୋଟା କୋଉଠି କରୁନାହାନ୍ତି ବି।
ଆଉ କୋଉଠି କରୁନାହାନ୍ତି ବା। କି ସେମାନେ ବୁଝି ପାରୁନାହାନ୍ତି ଚାଉଳ ଟା ସିନା ଆମେ କଲେ ଗଭର୍ଣ୍ଣମେଣ୍ଟ ନେଲେ ଆମକୁ ସେଇଟାର ଆସନ ହିସାବରେ ଦବ। କିନ୍ତୁ ଆଉ କେହି ଚାଉଳ ଏତେ କରୁନାହାନ୍ତି। ହ୍ୟାଲୋ
ମୁଁ ଟିକେ ଲାଇନରେ ଥାନ୍ତୁ ଆଉ ଟିକେ ବ୍ୟାକ୍ କରୁଛି ଆଉଥିରେ।
ଆଜ୍ଞା।